ହାଲୋ
ହଁ କଣ କରୁଚନ୍ତି?
ଏଇ ଟିକେ ଛାତ ଉପରେ ବସିଥିଲି ଆଉ।
ହଁ ରୋଷ୍ ଷେଇ ସରିଲାଣି?
ହଁ ସରିଲାଣି।
ହଁ ହଁ କଣ କେମିତି କଲ କଣ ରୋଷେଇ କଲ?
ଆଜି ପୁରା ସାଧା ରୋଷେଇ। ଭା ମସଲା ଖିଆ ହେଇଥିଲା ନା ଖରାବେଳେ ଟିକେ ଆଜି, ସେଥିପାଇଁ ଆଜି ପୁରା ଭା ଭାତ, ଡାଲି କି ଆଳୁ କଣ ଆଳୁ ଭତ୍ତା। ତମ ଆଡ଼େ କଣ କୁହନ୍ତି ଆଳୁ ଭରତ୍ତା କୁ?
ହଁ ଆମର ବି ସେଇ ଆଳୁ ଭରତ୍ତା।
ମୁଁ ଶାଶୁର ଆଡେ କୁହନ୍ତି।
ଓହୋ ହଁ କାର କଣ ହୁଁ କାର କଣ ମାନେ- ଛି କେହିତ କହିପାରିବେନି ଆଉ ଆମେ ଆମେ ଉୁଁ କଦଳୀ ଭଣ୍ଡାର ଗୋଟେ ତରକାରୀ ଖାଇଚନ୍ତି?
କଦଳୀ ଭଣ୍ଡା ନା ମାନେ ନାଇଁ ନାଇଁ।
ଖାଇନ ନା ଜାଣି
କ ମୁଁ ଖାଲି ଜାଣିଚି କଦଳୀ ଭଜା ଖାଇଚି।
ଆଉ କଦଳୀ ମଞ୍ଜା।
ଆଉ ମଞ୍ଜା ତର ଖାନ୍ତି କିନ୍ତୁ କଦଳୀରେ ଯୋଉ ଭଣ୍ଡାଟା ନାଲିଆଟେ ଗୋଟେ ଭଣ୍ଡା ବାହାରିନି
ହଁ।
ସେ ସେଟା ଖାଇନ ନା କି?
ନାଇଁ ନାଇଁ ସେଟା ଖାଇନି କେବେ ମୁଁ ଜାଣିନି ହେଟା।
କେମିତି କଣ କରିବ ଥରେ କରିକି ଖାଇବା ଆଉ।
ହଁ ନିଶ୍ଚିନ୍ତ କୁହନ୍ତୁ ଦେଖିଆ
ହୁଁ କଣ କହିଲେ ଆମର ଫାଷ୍ଟ ସେ ଭଣ୍ଡା ଟାକୁ ଆଣିବା ହେଲା ଭଣ୍ଡା ଭିତରେ ଦେଖିବା ଆମେ ଯୋଉ ଭ ଭଣ୍ଡା ଟାକୁ ଭାଙ୍ଗିବା ଭଣ୍ଡା ଭିତରେ ଛୋଟ ଛୋଟ କଦଳୀ ବହୁତ ହେଇନଥାଏ। ସେ କଦଳୀ ବି ହଁ। ଫୁଲ ଟାଇପ୍ ର ସେ ଭି ତରେ ଗୋଟେ ଏମିତି ସରୁ ରେ ଗୋଟେ ମାନେ ଲମ୍ବା ଥିବ ସେ ଲମ୍ବା ଟାକୁ ତମେ ବାଛିିକି ଫିଙ୍ଗି ଦବା ମାନେ ଏ ସେଇ କ ସେଇ ଫୁଲ ଟାଇପ୍ ର ସେ ଭିତରେ ଖାଲି ସେ ଲମ୍ବାରେ ଗୋଟେ ଲମ୍ବା ଅଛି ସେମାନେ ଗୋଟେ ଗୋଟେ କାଠି ଭଳିଆ ଗୋଟେ ଲମ୍ବାଟା ଅଛି ସେ ଲମ୍ବା ଟା ଫିଙ୍ଗି ଦବା କାହିଁକି ସେଟା ନ ଫିଙ୍ଗିଲେ ଆମେ ସେ ଯୋଉ ତରକାରୀ କରିବା। ସେଇଟା ପି ମାନେ କଷା ଲାଗିବ କଷା ଲାଗେନି କି କଦଳୀ ଟା ତ କଷା ଲାଗିବ ଆମର ଆମର କଣ ଅଛି ନା ଆମେ ଫାଷ୍ଟ ସେଠୁ ବାଛିବା ଭଲସେ ତ ବାଛି ସାରିଲା ପରେ ଆମେ କଣ କରିବା ନା ତାକୁ ସିଝେଇବା ଗରମ ପାଣିରେ ମାନେ କଡେଇ ତ କଡ଼େଇ ବସେଇକି ଆମେ ଗରମ ପାଣିରେ ସିଜେଇକି ଟିକେ ଲୁଣ ପକେଇବା ତାକୁ କେମିତି ମାନେ ଭଲ ସେ ସିଝିବାର ଅଛି ହେଲା। ତାକୁ ସିଜଉଥିବା ତାପରେ ଏଇଆଡେ ଆମର ମସଲା ରେ ମାନେ ପ୍ରସ୍ତୁତ କରିବା ମସଲା ବୋଲି କଣ ଆମର ଜିରା ଟିକେ ଜିରା ସୋରି ହଁ ଜିରା ଟିକ୍ ଟିକେ ସୋରିଷ ଆଉ ରସୁଣ ଆଉ ପିଆଜ ଆମେ ବାଟିବା। ଏ ବାଟି ସାରିଲା ପରେ କଣ ହବ ନା ଆମର ବାଟିବା ବାଟି ସାରିଲା ପରେ ଆମେ କଣ କରିବା ସେଇ ଯୋଉ ଆମେ ଯୋଉଗୁରାକୁ ସିଝେଇଛନ୍ତି ଯୋଉ କଦଳୀ ଭଣ୍ଡା ଟାକୁ ଆମେ ସେଇ ଭଣ୍ଡାଟା କଣ କରେ ନା ଖୋଲିବା ଖୋଲି ସାରିଲା ପରେ ଆମେ ଫା‌ଷ୍ଟ ଗରମ କରିବା କଡେଇକି ଟିକେ ଚୁଲିରେ ବସେଇ ଗରମ କରିବା। ଗରମ କରିସାରିଲା ପରେ ଆମେ ଟିକେ ପକେଇବା ତେଲ ତେଲ ପକେଇ ସାରିଲା ପରେ ଆମର ଜି ବା ପକ୍ ପକେଇଲେ ଚଳିବ ନପକେଇଲେ ଚଳିବ କିନ୍ତୁ ଜିରା ଟିକେ ପକେଇଲେ ଭଲ ବାସ୍ନା ହୁଏ ଆଉ ଟିକେ ଜିରା ପକେଇବା ଶୁଣୁଛନ୍ତି ତ?
ହଁ ହଁ ହଁ କୁହନ୍ତୁ କୁହନ୍ତୁ।
ତାପରେ ଯୋଉଟା ଆମେ କାଟିଥିବା ହଁ। ତାପରେ ସେ ପିଆଜ କୁ ଯୋଉ କାଟି କାଟିଥିବା ସେ ପିଆଜକୁ ପକେଇବା ପକେଇ ସାରିଲା ପରେ ପିଆଜ ଟିକେ ହେଇସାରିଲା ପରେ ହେଇ ଆସିଲା ପରେ ଆମେ ସେ ଯୋଉ ସୋରିଷ ମସଲା ରଖିଥିବା ଆମେ ସେଇ ବଟା ଟାକୁ ପକେଇବା, ପକେଇକି ଆମେ ସୋରିଷ ବଟାଟା ତ ଏତେ କଷିବାନି କସଲି ପିତା ଲାଗିବନା ବହୁତ। କସିଲେ ତ ଆମର ଅଳ୍ପ ହଁ ଆମର ଅଳ୍ପ ଟିକେ କଷିକି ଆମେ ପାଣି ଢାଳିବା। ପାଣି ଢାଳିଵେ ପାଣିଟା ଟିକେ ମାନେ ଫୁ ପାଣି ଟା ଟିକେ ଫୁଟି ଆସିସାରିଲା ପରେ ଆମେ ସେ କଦଳୀ ଭଣ୍ଡାରେ ଚାହିଁଲେ ବି ଆଳୁ ବି ପକେଇ ପାରିବା ହେଲା ଆଳୁ ପକେଇଲେ ବି ଭଲ ଲାଗେ ତ ଆଳୁକୁ ଆମେ ଯେମିତି ଛତୁ ତରକାରୀ ରେ ଛୋଟ ଛୋଟ କରିକି ଆଳୁ କାଟନ୍ତିନି ଆମେ ସେମିତି ଆଳୁ କାଟିକି ତାକୁ ଛାଣିକି ରଖିଥିବା ଆଉ ସେ କଦଳୀ ଭଣ୍ଡାକୁ ସିଝେଇକି ରଖିଥିବା, ତାପରେ ଆମେ ଯୋଉ ମସଲା କଷିଲେ କଷିକି ପାଣି ଢାଳି ସାରିଲା ପରେ ଯୋଉ ପାଣି ଟା ଟିକେ ଫୁ ଫୁଟିଆସି ସାରିଲା ପରେ ଆମେ କଣ କରିବା ନା ସେଇ ଆଳୁଟାକୁ ପକେଇବା, ଆଳୁଟାକୁ ଆଉ ସେ ଯୋଉ କଦଳୀ ଯୋଉ ଭଣ୍ଡାର ସି ସିଯେଇଥିଲେ ତାକୁ ତାକୁ ପକେଇବା ତାକୁ ପକେଇ ସାରିଲା ପରେ ତାକୁ ଟିକେ ଭଲ ସେ ମାନେ କଷିକି ଢଙ୍କଉଥଥିବା ଖୋଲିବା ଏମିତି ତାକୁ ବାର ବାର କରିବା ଦୁଇ ତିନି ଥର କରିବା ଆଉ, କରିସାରିଲା ପରେ। ତାକୁ ଅଳ୍ପ ପାଣି ଦବ ମାନେ ଯେମତି କି ଆମର ତରକାରୀଟା ଟିକେ ଜୁକଜୁକିଆ ହବ ଯେମିତି ଛତୁ ତରକାରୀ ଯେମିତି ଆମର କରନ୍ତିନି ଆମେ ସେମିତି କରିବା। ମୁମ ତାପରେ ଓହ୍ଲେଇବା ଦେଖିବେ ଆପଣ ଦେଖିବେ ଆପଣ ଖାଇବେ ମାନେ ଏତେ ସୁନ୍ଦର ମ ଛତୁ କହିବେନି କି ମୁଁ ଛତୁ ଖାଇବି ବୋଲି ମାନେ ଛତୁ ବି ସେ ବହୁତ। ଭଲ ଲାଗେ ସେ ଖାଇବା, ମୁଁ ତ କେବେ ଖାଇ ନଥିଲି ମୁଁ ଜାଣିନଥିଲି ଆମେ ଏମିତି ତରକାରୀ ପାଇଁ ଏଥିରେ ହୁଏ ବୋଲି ମୁଁ ଜାଣିନଥିଲି ହେଲା। ତାପରେ କଣ ହେଲା ନା ମୋର ଜଣେ ମୋ ଭାଉଜ ଜଣେ ସେ କଣ କଲେ ନା ସେ ମାନେ ତର ଯୋଉ କରୁଥିଲେ କେତେ ସୁନ୍ଦର ମାନେ ଥିଲେ ତରକାରୀ ମୁଁ ସେବେଠୁ ଶିଖିଲି ମୁଁ ଭାଉଜ କତିରୁ ଶିଖିକି ତ ସେବଠୁ କରିକି ଖାଉଛି ଆଉ।
ଓ। ଓହୋ ନାଇଁ ଆମ ଏପଟେ ତ କେହି ଖାଆନ୍ତିନି ଦେଖିବା ମୁଁ ବନେଇକି ଥରେ ଖାଇବି ଆଉ ମାନେ ବନେଇକି ଥରେ ଦେଖିବି କେମିତି ଲାଗୁଛି। ବନେଇବା ଆପଣ ଯୋଉ ପ୍ରଣାଳୀରେ କହିଲେ ଆଉ।
ମାନେ ହଁ ମୁ କହୁଛି ବା ଆପଣ ଥରେ ଖାଇବେ ମାନେ କହିବେ କି ମୁଁ ସବୁବେଳେ ଖାଇବି।
ଓହୋ ହଉ ତାହେଲେ ନିଶ୍ଚିନ୍ତ ଘରେ ବନେଇକି।
ଆପଣ ଗୋଟେ କଣ ଆପଣ କଣ ଗୋଟେ ଖାଇବା ଆଇଟମ କୁହନ୍ତୁ ମାନେ ମୁଁ। ଟେ ଜାଣେ କଣ ମାନେ କଣ ନୂଆ ଖାଇବା କଣ ଗୋଟେ କରିଛନ୍ତି ଟଏ କୁହନ୍ତୁ।
ଲିମ୍ବ ଫୁଲରେ। କିଛି ମାନେ ଜିନିଷ ଖାଇଛନ୍ତି। ଲିମ୍ବ।
ନାଇଁ ନାଇଁ ମୁଁ ଜାଣିନି।
ଆମର ଗୋଟେ ମାନେ ଏଇ ଫେବୃୁଆରୀ ମାସରେ ଫଗୁଣ ମାସରେ କି ଲିମ୍ବ ହୁଏ। ଯେତଳେ ଫୁଲ ହୁଏ ଦେଖିଥିବେ ମଞ୍ଜି ହବା ପୂର୍ବରୁ ଯୋଦି। ଛୋଟ ଛୋଟ ଫୁଲ ହେଇଥିବ। ଅ ସେ ଫୁଲକୁ। ଫୁଲକୁ ଆଣିବେ ପିତା ତ ସବୁ ବାରେ ଖାଆନ୍ତିନି। ଯେମିତି ରବିବାରେ ହଉ କି ସୋମବାରେ ହଉ ନଲେ ବୁଧ୍। ବୁଧବାରେ ଶୁକ୍ରବାରେ। ଏମିତି ବାରରେ ଖାଆନ୍ତି ସେ ଜିନିଷ। ପିତା ଟାକୁ। ତାକୁ ଆଣିବେ ତାକୁ ମାନେ ତା ଯୋଉ ଯେମିତି ଆମ ଶାଗ ରୁଛା ଯାଏ ସେ ତା ଡାଙ୍ଗରୁ ସେ ଫୁଲକୁ ପୁରା ରୁନ୍ଥିି ଦେବେ। ରୁନ୍ଥି ଦେଇକି ଫୁଲ କୁ ତାପରେ ସବୁ ଫୁଲକୁ ରୁନ୍ଥିି ଦେଇକି ତାକୁ ହାତରେ ଟିକେ ମାନେ ପାପୁଲିରେ ଦୁଇ ପାପୁଲିରେ ଗୋଟେ ପାପୁଲିରେ ରଖିବେ ଆଉ ଗୋଟେ ପାପ୍ ଉଲ୍ଟା ଉପରେ ହାଲକା ଦେଇକି ଏମିତିରେ ଚାରିପଟକୁ ମାନେ ଭଲସେ ଟିକେ ଦାବି ଦେବେ ଯେମିତି ତାର ଯୋଉ ଡାଙ୍ଗ ଥିବ ସେ ଡାଙ୍ଗ ଗୁରା ବାହାରିଯିବ। ତାକୁୁ ସେ ଡାଗ୍ ଡାଙ୍ଗ ଗୁଡ଼ା ବାହାରି ସାରିଲା ପରେ ତା ପାଇଁ କଣ ଦରକାର କହିଲେ? ପିଆଜ କାଟିକି ରଖିଥିବେ। ଟମାଟୋ ପଡିକି ଗୋ ଟମାଟ କା-ଟମାଟଟେ ପକେଇଲେ ଟିକେ ଆମ୍ ଆମ୍ବିଳା ଲାଗେ ଟିକେ ଭଲ ଲାଗେ ଆଉ ବାଇଗଣ ପଡିକି ବି ହୁଏ ଆଳୁ ପଡିକି ବି ହୁଏ ତ ଗୋଟେ କାମ କରିବେ ଟମାଟ କାଟିକି ରଖିଦେବେ ତାପରେ ଆଳୁ ଛୋଟ ଛୋଟ ମାନେ ଯେମିତି ଭଜା କରନ୍ତି ଛୋଟ ଛୋଟ ଆଳୁ ସେମିତି ଲମ୍ବା ଲମ୍ବା କାଟିଦେବେ ନହେଲେ ନହେଲେ ଯେମିତି ମ୍ୟାଗିରେ ପକାନ୍ତି ଛୋଟ ଛୋଟ କାଟିକି ଟିକେ ସେ ଲମ୍ବାକୁ ଟିକେ ଦି ଫାଳ କରିଦେବେ ତାକୁ କାଟିକି ରଖିଦେବେ ଟମାଟକୁ ରଖିଦେବେ ଫାଷ୍ଟ ତେଲ ପକେଇବେ ତାପରେ ଫୁଟଣ ପକେଇବେ ସୋରିଷ ଫୁଟଣ ପକେଇବେ। ତାପରେ ପିଆଜ ପକେଇବେ। ପିଆଜ ପକେଇ ସାରିଲା ପରେ ଆଳୁକୁ ପକେଇଦେବେ। ଆଳୁକୁ ଭାଜିଦେବେ ଆଳୁ ଯେମିତି ଟିକେ ଲୁଣ ପକେଇଦେବେ ସ୍ଵାଦ ଅନୁସାରେ ଲୁଣ ପକେଇଦେବେ। ଆଳୁ ସି ସିଝି ସାରିଲା ପରେ ଟମାଟଟାକୁ ପକେ ଇଦେବେ। ଟମାଟ ପକେଇି ଭାଜିକି ତ ଆମର ଯୋଉ ର କ୍ ଥିବେ ଆପଣଙ୍କର ପଶ୍ଚେ-ସେ ଫୁଲଟାକୁ। ସେ ଫୁଲଟାକୁ ବହୁତ ଲୋକ ଭାଜିକି ପକାନ୍ତି ବହୁତ ଲୋକ ନ ଭାଜିକି ପ କାନ୍ତି। ଆଉ ସେମିତି କଞ୍ଚା ପ ପକେଇ ଦିଅନ୍ତି। କିନ୍ତୁ ମୁଁ ଆଗରୁ ଟିକେ ଫୁଲ ଟାକୁ ଭାଜିକି ରଖିଦେଇଥାଏ। ଯୋଉ ଭଜା ହେଇଥିବ ଯୋଉ ଫୁଲ ସେଇ ଫୁଲଟାକୁ ଏଥିରେ ପକେଇ ଦିଅନ୍ତି ମାନେ ଯୋଉ ଟମାଟୋ ଆଳୁ ପକେଇଥିବ ସେ ଫୁଲଟାକୁ ପକେଇ ଦେଇକି ଭାଜିଦେବେ ପୁରା କଡ଼କଡିଆ କରିକି ଖଡ୍ କ ଖଡ କରିକି ପୁରା ଝୁୁରଝୁରା ଯେମିତି ଯୋଉ ପୁରା ଶୁଖିଲା କରିକି ପୁରା ଭଜା ଭଳିଆ ଆଉ। ଭାଜି ଦେଇକି ଖାସ କରି ପଖାଳ ଭାତ ସହିତ ଖାଇବେ। ଯଦି ଯିଏ ଟିକେ ପିତା ନ ଖାଉଥିବ ତାଙ୍କୁ ଟିକେ ପିତା ଲାଗିବ ନହେଲେ ଯିଏ ପିତା ଟିକେ ବି ଖାଉଥିବ କଲରା ପିତା ଆମ୍ବିଳା ଏକରେ ଆମ୍ବିଳା ମ୍ବିଳା ଲାଗୁଥିବ। ଦୁଇରେ ପି ପିତା ତ ପାଟିକି ପିତା ଲାଗେ ଦେହ ପାଇଁ ବହୁତ ଉପକାରିତା। ମାନେ ଗୋ-ଅଁ-ମାନେ ଟିକେ ବି ଭଜାରେ ଆପଣ ଗୋଟେ କଂସା ପଖାଳ ଖାଇଦେବେ। ଏତେ ବଢ଼ିଆ ଲାଗେ ସେ ଟା ଏଟା
ଆଚ୍ଛା ତାହେଲେ ଟିକେ କରିକି ଖାଇ ଆଚୁଲି ପିତା ଖାଇଲେ ବି ଭଲ ହ ମାନ ଦେହ ପାଇଁ ଭଲ ନାଇ କି
ହଁ ତାପରେ ସେଥିରେ ଆପଣ ବାଇଗଣ ପକେଇକି ବି କରିପାରିବେ
ବା ମାନେ ତରକାରୀ
ନାଇଁ ନାଇଁ ସେ ଭଜା ଟାଇପ ର ଟିକେୁକୁକିଆ ଟାଇପ ରଟା ହବ ଏଇଟା ଝୁରଝୁର ହବ ସେଇଟା ଟିକେ ଜୁଗଝୁକିଆ ଟାଇପ ର ହବ
ଆଉ ଆମର ବରା ଆଉ ଗୋଟେ କେମିତି ନିମ ଫୁଲରେ ସେମିତି ବରା ଗୋଟେ କରନ୍ତି ବା
ହଁ ବରା କରନ୍ତି କେବେ କିନ୍ତୁ ମୁଁ ବନେଇନି କେବେ ବରା ସେ ଜିନିଷ ଟା କେବେ ମୁଁ ମତେ ଭଲ ଲାଗେ ଟିକେ ମୁଁ ଯେହେତୁ ଟିକେ ଆମ୍ବିଳା ମାନେ ମତେ ମିଠା ଭଲ ଲାଗେନି ଆମ୍ବିଳା ଜିନିଷ ଭଲ ଲାଗେ ତ ମୁଁ ଏଇ ଜିନିଷ ଟା ହିଁ ସବୁବେଳେ ମାନେ ଲିମ୍ବ ଫୁଲରେ ମତେ ଏଇ ଜିନିଷ ଟା କରିକି ହିଁ ଖାଇବା ପାଇଁ ଭଲ ଲାଗେ ଆଉ ଆପଣ ଆପଣଙ୍କ ଆଡ଼େ କଣ କହିଲି
କଣ କହିଲି
କହିଲ ରୋଜ କେକ୍ ବନେଇ ଶିଖିଛନ୍ତି
ନାଇଁ ନାଇଁ ମୁଁ ଶିଖିନି ନା ଜାଣିନି କେବେ ଶିଖିନି ନାଇଁ ଟିକେ ମତେ କହୁନାହାନ୍ତି ମୁଁ କେମିତି କଣ ଗୋଟେ କରିବି
ମାନେ ରୋଜକକ୍ ହଉଛି ଆମେ ମାନେ କଣ କହିଲ ସେଥିରେ ମଇଦା ଆଉ ଚାଉଳରେ ଚାଉଳ ଗୁଣ୍ଡରେ ହବ ସେଇ ଜିନିଷ ଟା ଆପଣ କଣ କରିବେ କହିଲ ଯେତିକି ମଇଦା ସେତିକି ଚାଉଳ ଗୁଣ୍ଡ ନେଇକି ତାକୁ କ୍ଷୀରରେ ଗୋଳେଇବେ ଆଉ ରୋଜକକ୍ କରିବା ପାଇଁ ଗୋଟେ ଛାଞ୍ଚ ଦରକାର କ୍ଷୀରରେ ଗୋଳେଇବେ ସେଥିରେ ଚିନି ପକେଇଥିବେ ସେଟା ମିଠା ଜିନିଷ ଟା ଟିକେ ମିଠା ଥାଏ ବେଶୀ ମିଠା ଚାହିଁଲେ କରିପାରିବେ ମିଠା କଲେଟା ପୋଡି ପୋଡି ହେଇଯିବ ଟିକେ ହାଲକା ମିଠା କରିଦେଇଥିବେ ସେ ତାକୁ ଗୋଳେଇକି ରଖିଦେବେ ତାପରେ ତାର ଗୋଟେ ଛାଞ୍ଚ ଦରକାର ତେଲ କଡେଇରେ ପକେଇବେ ତେଲ କଡେଇ ତାତିଲା ପରେ ସେ ଛାଞ୍ଚଟାକୁ ପକେଇ ଦେଇଥିବେ ଛାଞ୍ଚ ଟା ଯେତେବେଳେ ପୁରା ତାତିଯିବ ଆପଣ ବୁଡେଇବେ ତେଲରେ ବୁଡେଇବେ ମାନେ ବୁଡେଇକି ଆଣିକି ଟିକେ ଝାଡି ଦେଇକି ଆପଣ ଯୋଉ ଗୋଳା ଟା କରିଥିବେ ସେ ଗୋଳାରେ ବୁଡେଇଦେବେ ଗୋଳାରେ ବୁଡେଇକି ତାକୁ ସେ ତେଲରେ ଆଣିକି ଦେଖେଇଦେବେ ଦେଖେଇକି ଟିକେ ବାଡେଇ ଦେଲେ ଛାଡିଯିବ ଯଦି ବି ନ ଛାଡିଲା ଗୋଟେ ମାନେ ପିଞ୍ଛ ହଉ କି କାଠି ହଉ ତାକୁ ଟିକେ ଚାରିପଟୁ କେଞ୍ଚି କେଞ୍ଚି ଦେବେ ପ୍ରଥମ ଗୋଟେ ଦୁଇଟା ଉଠିବନି ତାପରେ ସବୁ ଉଠିଯିବ। ସବୁ ବାହାରି ଯିବ। ତାକୁ ରଖିକି ଆପଣ ରଖିକି ଖାଇବେ ଛୁଆଙ୍କୁ ବି ଖାଇବାକୁ ଦେବେ ମାନେ ମିଠା ମିଠା ଯେହେତୁ ଲାଗେ ସମସ୍ତଙ୍କୁ ପସନ୍ଦ ଲାଗେ। ଛୁଆମାନେ ବି ଖାଇବାକୁ ଭଲ ପାଆନ୍ତି ବଡ ଲୋକ ବି କୁଡକୁଡ ଲାଗେ ନା ଯେହେତୁ ଚାଉଳ ଟା ଅଛି ଟିକେ ଟାନ ଟାନ ଲାଗିବ ଖାଇବାକୁ ବଢିଆ ଲାଗେ। ମୁଁ ଏବେ ତ ବହୁତ କରିକି ନେଇଥିଲି। ମୋ ନଣନ୍ଦ ଘରକୁ ନଣନ୍ଦ ନ ନଣନ୍ଦେଇଙ୍କ
ହଁ ତାହେଲେ ଭଲ ହଉ ତାହେଲେ ହଉ ତାହେଲେ ମ୍ୟା ମୁଁ ଟିକେ କାମ କରିବି ରଖୁଛି ପରେ କଥା
ଅ ହଁ ଠିକ ଅଛି ଠିକ ଅଛି।